ହ୍ୟାଲୋ ହଁ କଥା ଶଭୁଚି ତ ମୁଁ ଆଉ ଗୋଟେ ଭାଇ ଆଜ୍ଞା ନମସ୍କାର ନମସ୍କାର ଭଲ ଅଛନ୍ତି
ହଁ ମୁଁ ଭଲ ଅଛି ଯେ ଆପଣଙ୍କର ଟିକେ ନଏଜ ଆସୁଛି ପଛ ଆଡୁ ଟିକେ
ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଅଛନ୍ତି ଆଜ୍ଞା
କଣ କରୁ ଥି ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି
ଆଜ୍ଞା ବହୁତ ଭଲ ବହୁତ ଭଲ
ଓହୋ କଣ କରୁଥିଲେ ଏବେ ହଁ ଏବେ ତ ଠାକୁରଙ୍କର ଆଗକୁ ତ ଅଛି ଠାକୁରଙ୍କର ଦର୍ଶନ ହବ, କଣ କରୁଥିଲେ ଏବେ?
ଏ ଛାତ ଉପରେ ଜୋସ୍ଟ ଟିକେ ଥିଲି ଏମିତି
ଓହୋ ଖାଇଲେଣି
ନାଇଁ ଖିଆ ପିଆ ତ ହେଇନି ଆଉ ଟିକେ ପରେ ହେବ
ଓହୋ ମାନେ ରୋଷେଇ ଚାଲିଛି କି
ରୋଷେଇ ତ ଏବେ ଚାଲିଛି ଆପଣଙ୍କର ସରିଲାଣି ରୋଷେଇ ନା ଖାଇସାରିଲେଣି
ନା ନା ମୁଁ ମୁଁ ରାତିରେ ରୋଷେଇ କରୁନି ତ ମୁଁ ସେଥିପାଇଁ ଅଛି ଆଉ ଆପଣଙ୍କ ଘରେ କିଏ ରୋଷେଇ କରଚି ନା ନା
ଆଜ୍ଞା କଣ ହେଇଛି ଆ କଣ ଜାଣିଛନ୍ତି ଆପଣଙ୍କର ଆମ ଘରେ ତ ମମି ହିଁ ରୋଷେଇ ମା ହିଁ ରୋଷେଇ କରୁଚନ୍ତି
ହଁ ଆଚ୍ଛା ଆଚ୍ଛା ହଉ ହଉ
କେଜାଣି ଆଜି ରୁଟି ହିଁ ହେଇଥିବ ଆଉ
ହଁ ରାତିରେ ରାତିର ପ୍ରାୟ ରୁଟି ହିଁ ହୁଏ ମାନେ ପ୍ରାୟ ଘରେ ରାତିରେ ରୁଟି ହିଁ ଖାଆନ୍ତି ଆଉ ଭଲ ମାନେ ମାନେ ଭାତ ଖାଇଲେ ବହୁତ ଇଏ ହେଇଯାଉଛି ନା ହେଭି ହେଇଯାଉଛି ହଜମ ହେବା ପାଇଁ ଟିକେ ସେଟା ସୁବିଧା ହଉନି
ହଁ ଠିକ୍ କଥା ଆଉ ସେଥିପାଇଁ ରୁଟି ହିଁ ଭଲ ଲାଗେ ରୁଟି ହିଁ ଆଉ କହିବାକୁ ଗଲେ ରୁଟି ନିଜ ଦେହ ପାଇଁ ଅଧିକ ଅଧିକ ପରିମାଣରେ ଭଲ ମଧ୍ୟ ଭାତଠାରୁ
ଆଜ୍ଞା ଠିକ୍ ଭାତରେ ବହୁତ ପରିମାଣରେ କାର୍ବୋହାଇଡ୍ରେଟ ଅଛି ସେଇଟା ରାତିରେ ଆମେ ଖାଇକି ଶୋଇପଡୁନା କିଛି ବି କାମ ଆମର ନାହିଁ
ହଁ ତ ସେଇଟା ସଞ୍ଚ ଅ ହଜମ ହବାରେ ବହୁତ ଅସୁବିଧା ମଧ୍ୟ ହୋଇଥାଏ ତ ରୁଟି ଖାଇବା ଦ୍ଵାରା ଆମକୁ ହାଲ ହାଲ୍କା ମଧ୍ୟ ଅ କଣ କୁହନ୍ତି ତ ସେଟାକୁ ମାନେ, ଆମକୁ ହାଲ୍କା ମଧ୍ୟ ଲାଗିଥାଏ।
ଠିକ୍, ଠିକ୍, ଠିକ୍। ଅ, ଆପଣଙ୍କର ତାହେଲେ ସବୁଦିନ ରାତିରେ ରୁଟି ହିଁ ହଉଛି।
ଆଜ୍ଞା, ଆଜ୍ଞା, ରୁଟି, ସନ୍ତୁଳା ଏମିତି ହେଇଥାଉଛି। ଆଉ କିଛି ପରିମାଣର ଭଜା ମଧ୍ୟ ହେଇଥାଉଛି, ନହେଲେ।
ତ ମାନେ, ସମସ୍ତଙ୍କ ଘରର ଗୋଟେ ପସନ୍ଦ, ମାନେ ମା ମାନଙ୍କର ଗୋଟେ ସେଟା, ଗୋଟେ ଫେଭରାଇଟ୍ ଗୋଟେ
ଏଇଟା ଗୋଟେ ତାଙ୍କର କହିବାକୁ ଗଲେ, ପ୍ରସିଦ୍ଧ ଖାଦ୍ୟ ବୋଲି କହିଲେ ଚଳିବ। ସିଏ କରିବାକୁ ବହୁତ ଭଲ ପା ଭଲ ମଧ୍ୟ ପାଇଥାନ୍ତି।
ରୁଟି, ସନ୍ତୁଳା। ଏଇ ଜିସ ତ ସମସ୍ତ ଘରେ ଗୋଟେ ଆଉ। ହଁ, ସନ୍ତୁଳା ଟା ମାନେ
ତ ଏଇଟା ଗୋଟେ ଡ଼ିସ, ଆପଣ ବି ପ୍ରାୟ ହେଇଥାଏ ବୋଧେ ଜଣା ପଡୁଛି, ଆପଣଙ୍କ କଥାରୁ।
ହଁ, ହଁ, ଆମ ଆମ ଘରେ ପରା ସେ ରୁଟି ସନ୍ତୁଳା କ ଥା ଆପଣ କହିଲେ ଯେ ମୋର ମନେ ପଡୁଛି। ଓ, ଆମ ଘରେ ସେମିତି ହଉଛି, ମୁଁ ତ ବାହାରେ ରହୁଛି ଏବେ। ସେଥିପାଇଁ ମୁଁ ଆଉ ବନଉନି, କିନ୍ତୁ ଘରେ ଥିଲାବେଳେ ସେମିତି ଏକା ଖାଇବାକୁ ଦଉଛନ୍ତି। ଆଉ ଏଇଟା ହିଁ ଭଲ। ଏଇଟା ଖାଅ ବୋଲି କହୁଛନ୍ତି, ଆଉ କଣ କରିବା। ଆପଣଙ୍କୁ ବନେଇ ଆସୁଛି? ଆପଣଙ୍କର ଶୁଭୁନି ଟିକେ, ଆପଣ ଟିକେ ନେଟୱାର୍କ ଜାଗାକୁ ଯାଆନ୍ତୁ।
ନା, ନା, ଆପଣଙ୍କର ଶୁଭୁନି ମତେ ଟିକେ ଭଲସେ, ଆପଣ ଟିକେ ନେଟୱାର୍କ ଯାଗାକୁ ଯାଆନ୍ତୁ।
ଏବେ ବି ଶୁଭୁନି।